ହାଲୋ ହାଲୋ ହଁ କଣ କରୁଛୁ।
ଏ ବସିଛି ଆଉ ପକୋଡା ଆଣିଛନ୍ତି ତ ଚିକେନ ପକୋଡା। ଖାଇବି ବୋଲି ଭାବୁଛି ଆଉ ଏ କିଣିକି ଆଣିଛନ୍ତି ବର୍ଷା ପାଗକୁ ଚିକେନ ପକୋଡା।
ହଁ କଲୁ ବଢ଼ିଆ ମଜା ଲାଗି।
ଆଣିକି ଆସିଛନ୍ତି ସେ ଆଣିକି ଆଇଛନ୍ତି। ସବୁ ବସିଛନ୍ତି ଖାଇବା ପାଇଁ ମୁଁ ଏଇନା ଖାଇନି ଯେ। ସେମାନେ ଖାଉଛନ୍ତି ଛୁଆ ଖାଉଛନ୍ତି। ଖାଏ ଖାଏ ଖାଇବି ଯେ ମୁଁ କହିଲି ଛୁଆ ଆସିକି ବଢା ବଢି କରୁଛନ୍ତି ମୁଁ କହିଲି ବଢା ବଢି କରିକି ଖାଆନ୍ତୁ ମୁ ଲାଷ୍ଟରେ ଖାଇବି ଆଉ।
ହଁ ଆଉ ରୋଷେଇ।
ତରକାରୀ ସକାଳେ ରାନ୍ଧିଥିଲି ମାଛ ତରକାରୀ। ରୋହି ମା। ମାଛ ଆଉ କଖାରୁ ଡଙ୍କ। ତା ଦେହରେ ମାଛ ମୁଣ୍ଡ ପକେଇକି ଛିଞ୍ଚିଡା କରିଥିଲି।
ହଁ କେମତି ଲାଗୁଥିଲା।
ପୁରା ଟେଷ୍ଟ ବଢ଼ିଆ।
ତା ପୋଇ ଛିଞ୍ଚଡା ଖାଇନୁ। ପୋଇ ମାଛ ମୁଣ୍ଡ ଛିଞ୍ଚଡା ଖାଇଛୁ।
ହଁ ପୋଇ ମାଛ ମୁଣ୍ଡ ଛିଞ୍ଚଡା ଖାଇଛୁ କି।
ହ।
ଖାଇନୁ।
ହଁ ହଁ।
ହଁ ସେଇଭଳିିକା ଲାଗିବ ଆଉ କଣ ତୋ କଥା ଟା ଟିକେ କାହିଁକି ଭଲରେ ଆସୁନି।
ଶୁଭୁଛିି ଯେ ମଝି। ଶୁଭ। ଶୁଭୁଛି ମଝିରେ ମଝିରେ ଟିକେ ଟିକ। ହେ।
ଏବେ ଶୁଭିଲା।
ହଁ ଶୁଭିଲା ଏବେ। ତୁ କଣ କରୁଛୁ? ଖାଲି ମୁଁ କଣ କଲି ନା ର ମାନେ ସବୁ ତରକାରୀ ଯେତିକ ଥିଲା ଗରମ କରିଦେଲି ଆଉ ରୁଟି ବନେଇକି ଥୋଇ ଦେଇଛି। ଆଉ ପଖାଳ ଅଛି ଯିଏ ପଖାଳ ଖାଇବ ଆମେ ଆଜି ରୁଟି ଖାଇବା ଆଉ।
ନ୍ତି ହଉ ମସୁର ଡାଲି।
ହଁ।
ହଁ। ତୋ କଥା ମଝିରେ ଟିକେ ଟିକେ ଖଣ୍ଡ ଖଣ୍ଡ ଶୁଭୁଚି।
ଛା ହ
ବର୍ଷା ହେଇ ଅଛି ନା।
ହଁ।
ସେଇଥି ପାଇଁ। ହଁ।
ହଁ ମୁଁ କହିଲି କି ଯନ୍
ବେଶି ବର୍ଷା ହେଇନି ସେପଟେ ବେଶି ବର୍ଷା ହେଇଛି?
ଏପଟେ ହଁ ଏପଟେ ହେଇଛି ଖଣ୍ଡଗିରି ଏପଟେ ହେଇନି କିନ୍ତୁ ସେ ହସ୍ପିଟାଲ ସେପଟେ ବହୁତ ଜୋର ବର୍ଷା ହେଇଛି।
ଆମର ଏପଟେ ଚାରିଟା ରୁ ପାଞ୍ଚଟା ଯେତିକି ଗୋଟେ ଘଣ୍ଟା ହେଇଛି ନହେଲେ ଆଉ ଅଲଗା ଆଡେ ତ ପୁରା ଆଜି ଦିନ ଭର ବି ବର୍ଷା ହେଇଛି ଆମର ଏପଟେ ଦିନ ଭର ଖାଲି ଖରା ଛାଇ ଖରା ଛାଇ କରୁଥିଲା କିନ୍ତୁ ଅଲଗା ଆଡେ ବର୍ଷା ହେଇଛି।
ହଁ ନା ଏପଟ ସାଇଡରେ ବି ବହୁତ ବର୍ଷା ହେଇଛି ଭୁବନେଶ୍ୱର ସାଇଡରେ।
ହଁ ଆମର ଏପଟେ ବାଙ୍କିପଟେ ଖାଲି ଚାରିଟା ରୁ ପାଞ୍ଚଟା ବସ ଶା ହେଲା। ରାସ୍ତା ୟା ପରେ ଆଉ ନହିଁ। ମୁଁ ତ ଏବେ ରୁଟି କରିକି ଆଇଲି ଯେ ପୁରା ଓଦା ହେଇଯାଇଥିଲି ଏତେ ଗରମ ହ ହଁ ଏ ବାହାରେ ଟିକେ ଠିଆ ହବୁ ଯଦି ବାହାରେ ହେଇ ଟିକେ ଥଣ୍ଡା ଥଣ୍ଡା ପବନ ଆସୁଛି। କିନ୍ତୁ ଘରକୁ ବି ଘର ଭିତରକୁ ଆସିଲେ ସେଇ ଗରମ।
ସବୁ ଗଛ ଯୋଉ କାଟି ଦେଇେଇଛନ୍ତି। ହଁ। ସେଇଥି ପାଇଁ ଯଉ କୁହଁନ୍ତିନି ଯଉ ବୃକ୍ଷସୁରକ୍ଷା ସେ ଜୀବନ ରକ୍ଷା।
ହଁ ଯେତେ ଗଛ ଅଧିକା କାଟିବେ ସେତେ ତାପମାତ୍ରା ଅଧିକା ବଢିବ।
ପରିବେଶ ବି ସନ୍ତୁଳନ ଠିକ ରେ ରହିବନି ସେଥିପାଇଁ ଗରମ ଲାଗୁଛି ବରଂ ଆମେ ଯଦି
ଖାଲି ଗଛ କାଟିବେ ଆଉ କଣ କଇଲୁ କଳକାରଖା କାରଖାନା ଗୁଡାକ ବଢଉଚନ୍ତି।
ହଁ।
ଆଉ ହଁ ଆଉ କଣ କଇଲୁ ଆଉ ଯୋଉ
କଣ ଗଛର ଉପକାରିତା ଗୁଡା ବୁ ବୁଝୁ ନାନ୍ତି ଆଉ।
ଆଉ କଣ କଇଲୁ ପରୀକ୍ଷା ସବୁ ଯୋଉ କରୁଚନ୍ତି ମିସାଇଲ ଗୁଡାକ ତାକୁ ଯୋଉ ଛାଡୁଚନ୍ତି। ତା ପାଇଁ ଆହୁରି ତାପମାତ୍ରା ଅଧିକ ହେବ।
ହଁ ତାପମାତ୍ରା ଅଧିକରୁ ମ ମଣିଷ ହଇରାନ ହବ ହବାକୁ
ମଣିଷ ହଁ ସବୁ ଜୀବଜନ୍ତୁ ତ ଏଇ ଯୋଉ କାଉ ପକ୍ଷୀ ମାନେ ବେଶୀ ପକ୍ଷୀ ମାନେ ଦେଖିବ ସେମାନେ ଟିକେ ଉପରେ ଉଡୁଚନ୍ତି। ବେଶୀ ତାପ୍ତ ପାଉଚନ୍ତି ସୂର୍ଯ୍ୟଙ୍କର ତାତି ଟା ସେମାନେ ବେଶୀ ପାଉଚନ୍ତି। ପାଇଲା ମାନେ ଦେଖିବୁ ମଅ ମରି ଯାଉଚନ୍ତି ପଡିକି।
ହଁ ନିଶ୍ଚିତ ସେଇଆ ତ ହଉଚି ସେମାନଙ୍କ ସହିତ ସେମାନେ ଆମେ ସିନା ମୁହଁ ଖୋଲି କହୁଚୁ ସେମାନେ ମୁହଁ
ହଁ କିଏ ଆମେ ଘର ଆମର ଗୋଟେ ଘର ଅଛି। ଆମେ ଖରା ହେଲେ ଘର ଭିତରେ ଯାଇ ପଶିଯାଉଚୁ ପାଣି ପିଇ ଦଉଚୁ। ହଁ ଯେ ଆମର ଖରା ହେଲେ କଣ କଣ? କଲେ ଆମକୁ ଥଣ୍ଡା ଲାଗିବ ସେଇଟା ସବୁ ଆମେ ଅଁ ବ୍ୟବହାର କରୁଛୁ। ସେମାନେ ତ କିଛି ଜାଣି ନାହାନ୍ତି ନା ସେ ତାଙ୍କର କାମ ଆକାଶରେ ଉଡିବା ଗଛରେ ରହିବା। ଖୋଲା ଆକାଶରେ ଉଡିବା ସେ ସେଇଟା କଲା ବେଳକୁ ମରି ଯାଉ
ଉଁ ସେଟା ସମସ୍ତ ତେଏ ସମସ୍ତଙ୍କ ବିଷୟରେ ଟିକେ ଯଦି ଭାବି ପାରିବା ସମସ୍ତେ ଯଦି ସଚେତନ ହବା। ତାହେଲେ ଆମର ଆମ ପାଇଁ ବି ଭଲ
ସମସ୍ତଙ୍କ ପାଇଁ ବି ହଁ ସମସ୍ତଙ୍କ ପାଇଁ ଆମର ଆବେ ସେଇ କାଉ। କାଉ ଯଦି ମରିଯିବେ ଆମର ଯୋଉ ଚାରି ପାଖରେ ଯୋଉ ମଇଳା ଆବର୍ଜନା ଯୋଉ ହଉଚି ତାକୁ ସ ସଫା କରିବ କିଏ ତାହେଲେ ସେଇଥ୍ ପାଇଁ ସେମାନେ ବି ବଞ୍ଚି ରହିବା ଦରକାର।
ଆମେ ଜଣେ କିମ୍ବା ଦି ଜଣଅ ସଚେତନ ହେଲେ ତ ହବନି ସେଟା ପୁରା ଟୋଟାଲ୍ ସମସ୍ତେ ସଚେତନ ହବା ଦରକାର ସେଇଥିପାଇଁ
ପୁରା ସମସ୍ତେ ଏଇଟା ଭାବ
ସମାଜ ଯେମିତି ଦି ବିକାଶ ହଉଛି ତା ସହିତ ପରିବେଶକୁ ବି ସେମିତି ବିକାଶ
ବିକାଶ କରିବା କଥା ହଁ। ସରକାର ଯଦି ୟା ଉପରେ ଟିକେ ଧ୍ୟାନ ଦିଅନ୍ତେ ଆଉ ପରିବେଶ୍ ଶର
ହୋଉ ତଥାପି ଆମେ ଆମେ ଆମ ପକ୍ଷରେ ଯେତିକି ସମ୍ଭବ ପିଲାମାନଙ୍କୁ ଶିକ୍ଷା ଦବା ହଁ ପିଲାମାନଙ୍କୁ ଶିକ୍ଷା ଦବା।
ଭଲ ଭଲ ଦିନମାନଙ୍କରେ ଗୋଟେ ଲେଖା ଗଛ ଲଗେଇ ପାରିବାତ।
ହଁ ହଁ ଆମେ ତ କିଛି ବି କରିପାରିବା ନା।
ଆରେ ହଁ ଗୋଟେ ଆଜିର ଛୋଟ ଗଛ ସେଟା କାଲିକି ବଡ ଗଛ ହେଇ ବାହାରି ରିବ
ନିଶ୍ଚିନ୍ତ ସିଏ ବି ଆମକୁ ବୋହୁତ କିଛି ଉପକାର ଦୋଉଚି। ଆଉ ଆଗୁକୁ ବି ଦ ବ ତାହା ଗୋଟେ ଗଛ ବିନା ଉଁ-ମାନେ ଜୀବଜଗତ ବଞ୍ଚିବା ସମ୍ଭବ ନୁହଁ କେବେ।
ନା ଆରେ ମେନ୍ ତ ଅମ୍ଳଜାନ ଦୋଉଚି ନା।
ହଁ।
ନିଶ୍ଵାସ ନବ ନା ନାଇଁ। ତା ବିନା ତ ବଞ୍ଚି ପାରିବନି ନା ପାଣି ବିନା କିଛି ସମୟ ବଞ୍ଚିଯିବ ନିଶ୍ଵାସ ବିନା ତ ଗୋଟେ ମିନିଟ୍ ବି ବଞ୍ଚିପାରିବନି। ବାବା ସେଇଟା ତ ନିହାତି ଦରକାର ନା ଗଛ ଲଗା। ଲୋକ ଭାବୁନାହାନ୍ତି ଲୋକ ଏଇଟା ଭାବନି ଆମେ ଯୋଉ ନିଃଶ୍ଵାସ ଟା ନୋଉଚୁ ସେଟା ଗଛ ଦୋଉଛି।
ହଁ ଏତିକି ସଫିସେ ହଁ ତଥାପି ଆମେ ଆମର ସମାଜକୁ ଟିକେ ସଚେତନ କରିବା ଆମେ ପିଲାମାନଙ୍କୁ ଶିଖେଇବା ଯେ ଦିନକୁ ନହୋଉ ପଛେ ସପ୍ତାହକୁ ଗୋଟେ ଦିଟା ଗଛ ଲଗାନ୍ତୁ।
ଏଇଟା ସ୍କୁଲମାନଙ୍କରେ ବି ଛୁଆମାନ ଙ୍କୁ ବୁଝେଇବା ଦରକାର୍ କାହିଁକି ନା ଆମ ପିଲା ଏ ଏଥର ସ୍କୁଲ ଖୋଲିଲା ପିଲା ଆମମାନଙ୍କ ସହିତ ଯେତିକି ସମୟ ରହିବେ ତାଠୁ ଅଧିକା ସମୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସ
ଏଇଟାକୁ ମଧ୍ୟ ଭଲ କାମ ମଧ୍ୟରେ ଟିକେ ମାନେ ଆମେ ବି ଭଲ କାମ କରୁଚୁ ତା ଭିତରେ କିଛି ଭାଗ ଏଇଟାକୁ ବି ମିଶେଇବା ଦରକାର ଯେ ନା ଗଛ ଲଗେଇବା ମ୍ୟାମ୍ କିଛି ଗଛ ଲଗେଇକି ଗୋଟେ ଭଲ କାମ କରିବା ସେଟା ବି
ଗୁରୁ ଦିବସ। ଆମର ଏମିତି ଭଲ ଭଲ ଦିନରେ ସବୁ ପିଲାଙ୍କୁ ପ୍ରତିଟି ପିଲାଙ୍କୁ କୁହନ୍ତୁ ଯେ ଗୋଟେ ଲେଖା ଛୋଟ ଗଛ ଲଗାନ୍ତୁ
ହଁ ଛୋଟ ବଛ ହଉ ପଛି ସେଇ ଛୋଟ ବଛ
ଲଗାନ୍ତୁ ନିଜ ବାାରିରେ ଲଗାନ୍ତୁ ବ ଯଦି ବାହାରକୁ ଯାଇପାରୁନାହାନ୍ତି ହଁ ଯୋଉଠି ହଉ ଲଗାନ୍ତୁ ହୁଁ
ଯୋଉଠ ବି ଗଛ ଲ ଆଗରୁ ତ ଲୋକମାନେ କଣ ଘରାରୁ ବଞ୍ଚିବା ପାଇଁ ଖାଇକକୁ ଯାଉଥିଲେ ଗଛ ତଳକୁ କିନ୍ତୁ ଆଜିିକାଲି ଏମିତି କଖା ନା ଏବେ ଛାଇ ବିି ନାହିଁ ଏମିତି ଗୋଠା ବାଡି ହେଇଛି ଯେ ଲୋକମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ କି ଖରାରୁ ରକ୍ଷା ପାଇବା ପାଇଁ କିଛି ବି ନାହିଁ
ଲୋକ ଗଛ କାଟିକି ବିଲ୍ଡିଂ ବନଉଛନ୍ତି ପୁରା ବଡ ବଡ ଘର ହଁ ବନଉଛନ୍ତି କଳକାରଖାନା ବନଉଛନ୍ତି ହ ସବୁ କିନ୍ତନ୍ତୁ ଗଛ ଲଗଉନାହାନ୍ତି କେ ଗଛକୁ ଆହୁରି କାଟିକି ପଦା କରିଦଉଛନ୍ତି
ହଁ ଆଜିକାଲି ତ ବର୍ଷା ମିଳିବ ହିଁ ନାଁ ଲେଖିବା ପାଇଁ
ଆଉ କିଛି
ସେ ଖାଲି ହଁ ଉପକାରୀ ଗଛ ଗୁଡା ରଖୁଛନ୍ତି
ଆ ଧୀରେ ଧୀରେ ଅ ଅମ୍ଳଜାନ ବି ଅଭାବ ହବ ଲୋକ
ହଁ ହଉଛି ଆଜି ଆଜି କାଲି ଆଜିିକାଲି ଆଗରୁ ରୋଗର କୌଣସି ପ୍ରକାର କୌଣସି ପ୍ରକାର ରୋଗର ମାନେ ସେମିତି ଅଚିହ୍ନା ରୋଗ ବୋଲି କଣ କେହି ଜାଣିିନଥିଲେ ଆଜି କାଲି ସବୁ ଅଚିହ୍ନା ରୋଗ ବକୁଛି କେବଳ ପରିବେଶ ପାଇଁ ସେମାନେ ଭଲ ଜିନିଷ ଖାଉଥିଲେ କିନ୍ତୁ ଆମ
ଏଇ ରୋଗ ଆମେ ଜାଣିିନଥିଲୁ। ଲୋକ? ସେଇ ଯେମିତି ମଝିରେ ଆସିଥିଲା କୋରୋନା ସେ ରୋଗ ଆମେ ତ ଜାଣିିନଥିଲୁ ଆମେ କଣ ହେ ରୋଗ।
ହେଇକି ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି।
ହଁ ବହୁତ ଲୋକ, ଏଇ କୋରୋନା ଯେତେବେଳେ ଆସିଲା କେତେ ଲୋକ ମରିଗଲେ।
ହଁ।
କେତ ଲୋକ?
କିନ୍ତୁ ଆମେ ସିନା ଆମେ ସିନା ଦେସ ଆମେ ଗୋଟେ ଦେଶରେ ରହିକି ଆଉ ଗୋଟେ ଦେଶକୁ ଦୋଷ ଦବା କି କିଛି କରିବ। କିନ୍ତୁ ଆମେ ନିଜେ ଯଦି କିଛି ସଚେତନ ହଉଛୁ କିଛି ଗଛ ଲଗାଉଛୁ ପରିବେଶକୁୁ ସୁରକ୍ଷା ଦଉଛୁ ତାହେଲେ ତ ସେଥିରେ ଆମେ ବହୁତ ଲାଭବାନ ହବା। ଆମ ସ୍ୱାସ୍ଥ୍ୟ ବି ଭଲ ରହିବ, ଆମର ପରିବେଶ ସମାଜରେ ଯେତେ ଜଣ ବି ଅଛନ୍ତି ସମସ୍ତେ ଭଲରେ ରହିବେ।
ହଁ, ଏଇଟା ସମସ୍ତଙ୍କୁ ବୁଝିବା ଦରକାର। ସେଇଟା ସମସ୍ତଙ୍କୁ ବୁ ଯିବା ଦରକାର ସେ ଶିକ୍ଷା ସମସ୍ତ, ସେ ସେଇ ଶିକ୍ଷା ସମସ୍ତେ ନିଜ ନିଜ ଛୁଆଙ୍କୁ ବି ଦବା ଦରକାର। ଆଉ ତୋ ରୋଷେଇ, ରୋଷେଇ ତୋର କେତେ ବାଟ ଗଲା?
ରୋଷେଇ ମୋରେ କାମ ସରି ଆସିଲାଣି। ଡାଲି ଟା ବଘାରୁଛି, ୟା ପରେ ଜହ୍ନି ପୋସ୍ତ ଟା କରିବି। ମୋର ତାପରେ ହବ ଆଉ।
ତାହେଲେ ତୁ ଡାଲି ଖାଲି ମେଘାାରଆକୁ ରେଡି ହେଇଗଲୁଣିି ନା କଣ?
କାଲି ହଁ କାଲି ପାଇଁ ବି ମତେ ପୁଣି ସବୁ କିଛି କରିକି ସବୁ ରେଡି ହେଇକି ଯିବାକୁ ମୁଁ ଟିକେ କାମ ସାରେ ହେଲା, ପରେ ପୁଣି ଆଉ ଥରେ ଫ୍ରି ହେଇକି କଥା ହବ ଆଉ।
ହଉ ତୁ ଯାହା ଖାଇ ମୁଁ ଯାଉଛି ଚିକେନ ପକୋଡା ଖାଇ ଆଁ।
ହଁ ବାଏ, ହଁ।